ଏଇ ବସିଥିଲି ଘରେ।
ଖାଇ ସାଇଲୁଣୁ?
ହୁଁ ଖାଇଲି ସେ ଦି ତିନି ଘଣ୍ଟା ହେଲାଣି ଆଉ।
କଣ ଖାଇଲୁ?
ଏଇ ଡାଲମା ହେଇଥିଲା, ନଡିଆ ଫଡିଆ ପକେଇକି ଡାଲମା କରି ଥିଲେ ଆଉ ଶାଗ ଭଜା, ଆଉ ଭାତ। ହୁଁ ତୁ କଣ ଖାଇଲୁ ସ୍କୁଲରେ ଆଜି, ସ୍କୁଲ ଆଜି ଖୋଲା ହେଇଥିଲା ନା।
ହଁ ଖୋଲା ହେଇଥିଲା ଆଜି କରିଥିଲେ ଅଣ୍ଡା ତରକାରୀ, ଭାତ।
ହୁଁ ଆଉ ଆଜି ସ୍କୁଲରେ କେ କେତେଟା କ୍ଲାସ୍ ହେଲା?
ଆଜି ପାଞ୍ଚଟା।
ପାଞ୍ଚଟା ନା। ଆଉ ଆଜି ସବୁ ଭଲ ପଢେଇଥିଲେ ନା ସାର୍ ନା? ଖୋଲା ହେଲା ବୋଲିକି ପଳେଇଲିନି। ହଁ ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ତ ଭଲ ଅଛନ୍ତି, ଆଉ ତମ ଘରେ ଭଲ ଅଛନ୍ତି?
ହଁ ହଁ ମୋର ସେ ଭଲ ଅଛନ୍ତି। ହଁ ଅ ଆଉ ଗୋଟେ ପ୍ରଶ୍ନ ତୋତେ ପଚାରୁଛି ତୁ ମତେ ଆନ୍ସର ଦବୁ ତାର କଣ କହୁଛୁ? ଦେଖିବା ତତେ ସ୍କୁଲ ରେ କଣ ଶିଖେଇଛନ୍ତି ହେଲା।
ମହାତ୍ମା ଗାନ୍ଧୀ।
ଆଉ ଭାରତ କେବେ ସ୍ଵାଧୀନ ହେଇଥିଲା?
ପନ୍ଦର ଅଗଷ୍ଟ ଉଣେଇଶହ ସତଚାଳିଶ ମସିହାରେ ଭାରତ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ? ଭାରତର ପ୍ରଥମ ପ୍ରଧାନ ଶିକ୍ଷକ କିଏ ଥିଲେ?
ଜବାହରଲାଲ ନେହେରୁ। ହଁ ଆଉ ସବୁ ଘରେ ଭଲ ଅଛନ୍ତି। ହଁ କୋଶ୍ଚିନ ତତେ ପଚାରୁଛି ଆଁ। ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ଥିଲେ?
ପ୍ରଧାନମନ୍ତ୍ରୀ ଜବାଲନାନ ନେହେରୁ। ହଁ ମୁଁ ଥରେ ଦେଖେ ମୁଁ ହଉଚି କୋଷ୍ଚିନ ଆଉ ଥରେ ତତେ ପଚାରିବି ହେଲା ତୁ ଏବେ ପଚାରୁଛି। ତୁ
ଆ ତାପରେ ମୁଁ ଆନ୍ସର କହିମି ତୁ କୋଶ୍ଚିନ୍ କହି ଡାକବୁ।
ହଉ। ହ ଆଉ୍ ଆଉ ହୁଁ ପନ୍ଦର ଅଗଷ୍ଟ ଉଣେଇଶଶହ ସଡଚାଳିଶ ମସିହାରେ।
ହଁ ଆଉ ଯେ ଏ। ମ୍ପି ମ୍ପୀ। ଅ ଜାଲିଆଲାବାଲା ହା ହା ହତ୍ୟା କା କେ ତେ କାଣ୍ଡ କେବେ ହେଉଥିଲା? ଘଟିଥିଲା ସରି।
ତେର ଏପ୍ରିଲ ଉଣେଇଶହ ଉଣେଇଶ ମସିହା ଅମୃତସରରେ।
ସିପାହୀ ବିଦ୍ରୋହ କେବେ ହେଇଥିଲା?
ସିପାଇ ବିଦ୍ରୋହ ଅଠରଶହ ସତାବନ ମସିହାରେ।
ହଁ ଠିକ କହିଲୁ ଆଉ। ଆଉ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ଥିଲେ?
ମଧୁସୂଦନ ଦାସ।
ହା ସବୁ କୋସ୍ଚୀନ୍ ସବୁ ଭଲ କହୁଚି ଆଉ। ମାର୍କ ତୋର କେତେ ଥିଲା ଏଇ ଯୋଉ ପରୀକ୍ଷରେ?
ମୋର ଦୁଇଶହ କୋଡିଏ ଥିଲା।
କେତେ ରୁ?
ଦୁଇଶହ ପଚାଶରୁ।
ଜମା ଦୁଇଶହ କୋଡିଏ।
ତି। ଦୁଇ ତି-ତିରିଶ ମାର୍କ କଟିଗଲା ମାନେ ତି ରେ ଖାଲି ସରଳାର୍ଥ ପଡିଥିଲା। ତିରିଶ ମାର୍କ ରେ ଗଣିତରେ ମୋର ଅଡଚାଳିଶ ରହିଲା।
ତୋ ତୋର ଏଇଟା କେତେ କ୍ଲାସ
ଷଷ୍ଠ ଶ୍ରେଣୀ ହେଲା ଯା ଆଉ କ୍ଲାସ ରେ ତ ଫାର୍ଷ୍ଟ ଡିଭିଜନ ଆଣିଛି। ହଁ। ସେକେଣ୍ଡ ମୋ ସାଙ୍ଗ। ଶ୍ରୀୟା ରାଣୀ ତାର ଦୁଇଶ ଅଠର ରହିଲା। ଥାଡେ ରୋନକ।
ଆ
ତାର ଦୁଇଶ ପନ୍ଦର ରହିଲା। ସେ ମୋ ଦାଦା ପୁଅ, ଝିଅ।
ଆବେ ଆଉ କଣ ତୋର ଦାଦା ଗୋଟେ ପୁଅ ଅଛି କଣ କହନି ଅନିଶ କଣ ଅଛି ନା? ତ ସେ କେମିତି ଅ ଏଇ କରୁଛି?
ସେ ଦୁଇଶ ଚାରି। ତେ ବି ଟିକେ ଖନା ଅଛି କିନ୍ତୁ ତାର ବି ନଲେଜ ଅଛି।
ହଁ ଉଁ। ରହ ମୁଁ କୋଶ୍ଚିନ୍ ପଚାରୁଛି ଆଠ ନମ୍ବର ହାଁ ପାଇକ ବି ବିଦ୍ରୋହ କେବେ ହେଇଥିଲା?
ଅଠରଶ ସତର ମସିହା ରେ।
ଆଉ ଭାରତ ଛାଡ ଆନ୍ଦୋଳନ।
ଆଠ ଅଗଷ୍ଟ ଉଣେଇଶହ ବୟାଳିଶ ମସିହାରେ।
ଆ ତୋ ଫଟ ଫଟ ଆନ୍ସର ଦଉଛି ଆଉ। ତୋର ମାର୍କ କମିଗଲା ଆଉ କେମିତି ଆଉ। ଆଉ କେତେ କଣି ଭାରତ ଅ ତ ଛଳ ଆନ୍ଦୋଳନ କେବେ ହେଥିଲା। ଆରମ୍ଭ କେବେ
ସେ କଶ୍ଚିନ୍ ଟା ଏବେ ପଚାରିଥିଲା ତ ତଳେ ଦଶ ନମ୍ବର ଟା।
ଆଉ ଆଉ ଗୋଟେ କୋଶ୍ଚି ପଚଛନ୍ତି ଏକ ନମ୍ବର। ଏ ଅସହଯୋଗ ଆନ୍ଦୋଳନ କେବେ ଆରମ୍ଭ ହେଇଥିଲା?
କୋଡିଏ ମସିହାରେ।
ଅହୋ ଆଉ ଲୁଣ ସତ୍ୟାଗ୍ରହ କେବେ ହେଇଥିଲା।
ଉଣେଇଶହ ତିରିଶ ମସିହାରେ। ଉଣେଇଶହ ତିରିଶ ମସିହାରେ। ହଁ ଭାରତୀୟ ଜ କଂଗ୍ରେ ପ୍ରତିଶୟ ହୁଁ ପନ୍ଦରଶହ ଏକଷଠି।
ହଁ ଆଉ କହନି ଗୋଟେ ଭାର ଭାରତୀୟ ଜାତୀୟ କଂଗ୍ରେସ ପ୍ରଥମ ସଭାପତି କିଏ ଥିଲେ?
ଆଁ
ଚଉଦି ନମ୍ବର
କଣ ଆଉ ଗୋଟେ ର ପଚାରିଛି ଭାରତୀୟ ଭାରତ ଜାତୀୟ କଂଗ୍ରେସ କେବେ ପ୍ରତିଷ୍ଠିତ ହେଇଥିଲା?
ପନ୍ଦରଶହ ଷୋହଳ।
ନା ଆଉ ଭପ ଆଉ ଥରେ ଭପ
ଅଠରଶହ ଚଉବନ। ଓହୋ।
ହଁ ହଁ ଆଉ କହନି ଲୁଣ ସତ୍ୟାଗ୍ରହ କେବେ ହେଇଥିଲା?
ପନ୍ଦରଶହ ଏକଷଠି ମସିହାରେ।
ଆଉ ଥରେ ଭାବ।
ଉଁ
କଦୁଇସ୍ ଅଠରଶହ ବୟାଳିଶ।
ନା ଉଣେଇଶିଶହ ତିରିଶ। କହନି ଉଣେଇଶ ନମ୍ବର। ମୋଗଲ ସମ୍ରାଟ ପ୍ରତିଷ୍ଠିତ କିଏ ଥିଲେ?
ହୁଁ ଅକବର।
ନା ବାପ ତ ବାପ ହଁ ହଁ ଠିକ କହିଲୁ। ମୁଁ ଏ- ବ- ଏ ଯୋଉବା ଭଏସ ଟା କ୍ଲିୟର ହଉଛି ତ। ହ୍ୟାଲୋ। ହ୍ୟାଲୋ ସାଙ୍ଗ। କଟି ସାତ ମିନିଟ୍ ପଚାଶ। ଆଁ